ହାଲୋ।
ହଁ ଶୁଭ ସନ୍ଧ୍ୟା କୁହନ୍ତୁ।
ହଁ ମ୍ୟାଡ଼ମ ନମସ୍କାର।
ନମସ୍କାର।
କଣ କରୁଛନ୍ତି।
ଏଇ ଏବେ ଟିକେ ଫ୍ରି ଟାଇମ ରେ ଟିକେ ବସିଥିଲି ରେଷ୍ଟ କରୁଥିଲି ତାପରେ ତ ଏବେ କାମ କରିବି। ଏବେ ମାଗିଲେଣି କଣ ହଜବେଣ୍ଡ ଖାଇବାକୁ ଦିଅ ବୋଲି ଯାଉଛି କଣ ଗଟେ ଦେବି ଆଉ।
ଆଛା ଆପଣଙ୍କର ଘର କୋଉଠି।
କଁ କହିଲେ।
ଆପଣଙ୍କ ଘର କୋଉଠି।
ମୁଁ ତ ରହୁଚି ଭୁବନେଶ୍ଵରରେ ମୋ ଶାଶୁଘର ଚଣ୍ଡିଖୋଲ। ବାପଘର ବାପଘର ଢେଙ୍କାନାଳ ଆଡେ ଆଉ। ଢେଙ୍କାନାଳ ଆପଣ।
ଢେଙ୍କାନାଳ ଯେ ତୁମର କୋଉଠି?
ଭୁବନ ଭୁବନ।
ଭୁବନ ବି ଆମର।
ହୁଁ କୋଉଠି।
ଭୁବନ ପଳାଶ ପିଠିଆ।
ଆଚ୍ଛା ଆରେ ଆରେ ହଁ ତାହଲେ ମୁଁ ଜାଣିଲି। ମୁଁ ଜାଣିଛି କିନ୍ତୁ ମୁଁ ଜାଣି ସାରିଲିଣି କିଏ। ଏ ବଳିଆ ବଳ ବଳିଆ ବଳିଆନାଙ୍କର
ହଁ ହଁ ତାଙ୍କ ଶାଳୀ ମୁଁ ହେବି।
ଶାଳୀ ଆଚ୍ଛା ହଁ। ବୁଝିଲି। ଯୋଉ କଣ ତ ହବ ମୁଁ ଯୋଉ ମାମାଲି ଏ ଯୋଉ ମାମାଲି ଯୋଉ ସରି କଣ ଯୋଉ ମେ ଅଁ ତାଙ୍କର ଯୋଉ ସ୍ତ୍ରୀ ଯୋଉ ମେଙ୍କ ଦେଇ ଅଛି। ମାମାଲି କିଏ ଜାଣିଚ।
ମେଙ୍କ ଦେଇ ଯୋଉ ତାଙ୍କ ନାଁ ମା
ତା ନାଁ କଣ ହଁ ତାଙ୍କୁ ମେଙ୍କ ଆ ମେଙ୍କ ହିଁ ଡାକନ୍ତି ଆମ ତାକୁ ଆମ ଗାଁରେ ମେଙ୍କ ଦେଇ ଡାକନ୍ତି ଜଗାନା ଜଗାନା କୁ ତ ଜାଣିଥିବେ ନା। ଜଗାନାଙ୍କ ଭୋଉଣୀ ସେ ନୁହନ୍ତି କି ଆଁ।
ନାଇଁ ଜଗା କିଏ ଜାଣିନି।
ତମ ଭୋଉଣୀ କୋଉଠି ବାହା ହେଇଚି କହିଲେ।
ମାନତିରି।
ହଁ ମାନ୍ତିରିରେ ବାହା ହେଇଚନ୍ତି ଯାହାକୁ ବାହା ହେଇଚନ୍ତି ସିଏ କଣ ହେବେ କି। ତାଙ୍କ ଯୋଉ ହୁଁ ସେ ଯୋଉ ବଳିଆ ନା ତମ ନନା ହେବେଟି।
ହଁ ମୁଁ ତାଙ୍କ ଶାଳୀ।
ହଁ ତାଙ୍କ ନନା ହେଲେ ସେ ବଳିଆନାଙ୍କ ଭାଇ ନା କଣ ଜଗା ଜଗା।
ହଁ ହଁ ତାଙ୍କ ଭାଇଙ୍କ ନା ଜଗା।
ହଁ ମୁଁ ତ ତାଙ୍କ କୋହୁଚି ଆଉ ତାଙ୍କ ଭଉଣୀ ଯୋଉ ଯେ ଯାଉ ଯୁଅ ମାମୁନି କୋହୁଚ ତା ପୁଅ ଆମ ଗାଁରେ ତା କୁ ମେଙ୍କ ଦେଇ ଡାକନ୍ତି।
ଓ ଆଚ୍ଛା।
ହୁଁ। ସେଇ ଯୋଉ ତାଙ୍କ ତମ ତାଙ୍କର ତମ ଯୋଉ ଭଉଣୀଙ୍କର ଶାଶୁ ଯିଏ ସେ ଆମର ପିଇସୀ ହେବେ ବା ଏ ପଟଣା ବା ପଟଣା ତାଙ୍କ ଗାଁ ନୁହେଁ କି।
ହଁ ହଁ।
ଉଁ ଆଉ ମାମୁଁ ଘର ତମ ଯୋଉ ବଳିଆନ ର ତା ମାମୁଁ ଘର ତମେ ବି ଏଁ ପ ପ୍ରଣ ଏ ଆସୁଥିବ ଆଗୁରୁ ବା ସେ ଯୋଉ ହଁ ଟୁପ ଦେଇ ଘର ତାଙ୍କ ବୋଉ
ହଁ ହ
ହଁ ମୁଁ ତାହେଲେ ଜାଣିଛି।
ଆଚ୍ଛା।
ହୁଁ ସବୁ ପିଲା ମୁଁ ଦେଖିଥିବି ମୋର ମନେ ନାହିଁ। ଯୋଉ କାଳିଆ ଯୋଉ ପ୍ରିୟଙ୍କା ଟେଣ୍ଟେଇ ଡାକନ୍ତି।
ଓହୋ
ହୁଁ
ଆପଣଙ୍କର ସିଆଡେ ବର୍ଷା ହୋଉଛି ନା
ବର୍ଷା ନା ହେଇଥିଲା ଦି ତିନି ଦିନ ହେଲାଣି ବର୍ଷା ହଉଛି। ମେଘ ମୁଘା ପାଗ ରଖିଛି। ସେତିକି ବର୍ଷା ହଉନି କିନ୍ତୁ ଆଗରୁ ପୂର୍ବରୁ ଚାରି ପାଞ୍ଚ ଦିନ ପୂର୍ବରୁ ବହୁତ ଜୋର ଗରମ
ଓହୋ ଆମର ତ ଏପଟେ ସାଢେ ତିନିଟା ରୁ ବର୍ଷା ହଉଛି ଯେ ଛାଡିିନି।
ହୁଁ ଏଁ ଏପଟେ ହଉଛି ବର୍ଷା ହଉଛି କିନ୍ତୁ ଗରମ ଟା ବି ହଉଛି। ଖରା ହଉନି କିନ୍ତୁ ଗରମ ଲାଗୁଛି। ଗୁଳୁ ଗୁଳି ଟିକେ ହଉଚ
ଓହୋ ଗରମ ତ ସବୁଆଡେ ବି ହଉଛି ଏବେ।
ହୁଁ ତମେ ମ୍ୟାରେଡ୍ ନା ସେ ଅନ୍ ମ୍ୟାରେଡ।
ଅନ୍ ମ୍ୟାରେଡ।
ଓହଁ ଖାଲି ତମ ଭଉଣୀ ଯିଏ ସେ ଖାଲି ବାହା ହେଇଚନ୍ତି ନା ସେ ବଳିଆ ନାଙ୍କର କେ କଣ ହଁ କେତେ ଜଣ ଅଛନ୍ତି ପୁଅ ନା ଝିଅ କଣ କ ଓ ତାଙ୍କର ଦିଟା ପୁଅ ଜଗନ ର ବୋଧେ ଗୋଟେ ପୁଅ।
ହଁ ତାଙ୍କର ଗୋଟେ ପୁଅ ଗୋଟେ ଝିଅ ବୋଧେ ।
ଅ ହୋ କେଜାଣି ମୋର ବି ଆଉ ଏତେ ମନେ ନାହିଁ। ସେ ମେଙ୍କ ଦେଇ ର କଣ ଦିଟା ପୁଅ ଥିଲା। ନାଇଁ ମୁଁ ସିଆଡେ କାଇଁ କେବେ ଯାଇକି ମୁଁ ବାହା ଯେତେବେଳେ ହେଇନଥିଲି ଯାଇଥିଲି ସେ ମାନ୍ତିରା
ଓହୋ
ସେତେବେଳେ ସେ ଦି ଭାଉଜଙ୍କ ବି ଘରେ ନଥିଲେ। ସମସ୍ତେ ନିଜ ନିଜ ବାପ ଘରୁକୁ ଯାଇଥିଲେ କଣ ଥିଲା କେଜାଣି ନା ବାପ ଜଗନ୍ ନା ତା ସ୍ତ୍ରୀ ତ ସେଇ ରହେ ଅସ୍ତପାଳରେ। ଆଉ ବଳିଆ ନା ସ୍ତ୍ରୀ ଯିଏ ସିଏ ତ ଯାଇଥିଲେ ତାଙ୍କ ଗାଁ କୁ ଆଉ ମୁଁ ଯାଇଥିଲି ଗୋଟେ କଣ ଗଟେ ବୁଲି
ସେଇ ପଟଣା କେତେ ଥର ଆପଣ ଆସିଛନ୍ତି।
ଏ ଏବେ ପା ଯାଇଥିଲି ରଜରେ।
ଓହୋ କିଏ ଏ ଯୋଉ କୁମ ଦେଇ ତାଙ୍କ ଘର କୁ ଆସିଥିଲେ। ଟିକମ ଟିକମ ଯିଏ ତାଙ୍କ ଘରକୁ ଆସିଥିଲେ।
ନାଇଁ ନାଇଁ ତାଙ୍କ ଘରକୁ ମୁଁ କାଇଁ ଯିବି ଯେ। ତାଙ୍କ ଘରରୁ ଯାଇନି।
ହ୍ୟାଲୋ
ନାଇଁ ନାଇଁ ସିଏ ଆମ ପ ଆମ ସିଏ ଆମ ଗାଁର
ଆଚ୍ଛା।
ହୁଁ। ତାଙ୍କ ଘରୁ ସେ ମାଇକ୍ରୋଅଭ ରେ ବାଦମ ଗୁଡା ପକେଇଥିଲେ ଏମିତି ଜୋରେ ଫୁଟିଲା ଆସିଛି ମୋଉପରେ ସେଇଟା ମତେ ମାଗିଲେ ଯୋଉ ବା ବାଦାମ ଭଜା ଭଳିଆ ଥିଲା ନରମ ହେଇଯାଇଥିଲା। ମୁଁ ତାକୁ ସବୁ ମାଇକ୍ରୋବରେ ଧଥୋଇ ଦେଇେଇ ପଳେଲି ସବୁ ଯାକ ଫୁଟିକି ଆସିକି ମୋ ଉପରେ ଆସିକି। ମୁଁ ପୁରା ଡରି ଗଲି ଉଁ।
ବେବି କେତେ ଟା କଣ? ଆପଣଙ୍କର?
ମୋର ଦିଟା ଝିଅ ପା ଫାଟିଗଲା ପ୍ଲେଟ୍ ଟା। ଦେବା କଥା ନୁହେଁ।
ପ୍ଲେଟ୍ ଟା କେମିତି ଫାଟିଗଲା କେଜାଣି କେବେ ଫାଟେନି। ବାଦାମ୍ ପୁରେଇକିରି।
ଖରିକା ବୋଧେ ତାତି ଯାଇଥିଲା ଆଉ।
ନାଇଁ ନାହିଁ ହେରା ମାଇକ୍ରୋବ ରେ ଯୋଉ ପ୍ଲେଟ୍ ରେ ଗରମ୍ ହୁଏ ଯୋଉ ପକ୍ରୀ ପ୍ଲେଟ୍ ଗୁଡ଼ା ସେଇଟାରେ ହିଁ। ବାଦାମ୍ ଥୋଇଥିଲି ଶୁଖିଲା ପାଇଁ ବୋଧେ ସେ ପ୍ଲେଟ୍। ଫାଟିଗଲା ପ୍ଲେଟ୍ ଟା ଆଉ ଏଥିରେ ଗରମ୍ ହୁଏ କିନ୍ତୁ ବାଦାମ୍ ଟା ପାଇଁ ଫାଟିଗଲା। ସବୁଯାକ ଡ୍ରାଏ ଥିଲା ନା ଖାଲି ପ୍ଲେଟ୍ ଟା ବେଶୀ। ଓଭୋର୍ ହିଟ୍ ହେଇଗଲା।
ଆଉ ଛୁଆ କଣ ପାଠ ପଢ଼ୁଚନ୍ତି?
ମୁଁ ପାଠ ପଢ଼ୁଚି ମୁଁ ବାହାହେଇ ସାରିଚି ବି ମ୍ୟାରେଜ୍ ପା।
ହଁ ଝିଅ ମାନେ କଣ ପାଠ ପଢୁଚନ୍ତି?
ଗୋଟେ ଷ୍ଟାଣ୍ଡାର୍ଡ ୱାନ୍ ଗୋଟେ ଏଲ୍ କେଜି ଯାଉଚି।
ଆଚ୍ଛା।
ହୁଁ। ଆମର ଉମ୍ ତମେ ଆଉ ସବୁ ସେ ଯୋଉ ପଟଣାକୁୁ ଆଉ। ବୋଧେ ଆସୁନ ଆଉ କେହି ଆଉ ଆସୁନାହାନ୍ତି ନା?
ନା ଯାଉ ନାହାନ୍ତି।
ଆଗୁର୍ ସବୁ ଆସୁଥିଲେ ସେତେବେଳେ ଗାଁ କୁ ଆଉ ମାନେ ହେଇଗଲାଣି ତଥାପି। ଦଶ ବାର ବର୍ଷ ପୂର୍ବରୁ ସମସ୍ତେ ଆସିଥିଲେ ଏବେ ଆଉ କେହି ଏତେ ଯିବା ଆସିବା କେହି କରୁନାହାନ୍ତି କେହି କଣ?
ହଁ ଆମେ ବି ଆଗରୁ ବୋ ବାର ଯାଉ ଏବେ ଆଉ ଯାଉନୁ ଆଉ।
ହଁ। ଆଉ ତମ୍ ଘର୍ ରେ ମୁଁ ବା ସେଟା ତ ମୋ ମାମୁଁ ଘର ମୁଁ ବି ବୁଲି ଯାଇଚି।
ଆଚ୍ଛା ନିଜ ମାମୁଁ ଘର?
ହୁଁ।
ଓହୋ।
ଏଇ ଯୋଉ ତିଳିଆ କୁମର ଏମାନେ ସବୁ ମାମୁଁ ହେବେ।
ଉଁ ହୁଁ ସେ ମୋର ନନା ହେବେ।
ହୁଁ।
ଆଉ ରୋଷେଇ ରାତି ପାଇଁ କଣ କଲେଣି ନା କିଛି କରି ନାହାନ୍ତି?
କରିନି ହବ ରାତିରେ ଆଉ। ହଁ ହେଲାଣି ନା କଣ?
ହଁ। ହାଲୋ।
ହୁଁ କୁହନ୍ତୁ।
ମୁଁ କହିଲି ଆଉ କଣ ମାମୁଁ ଘର ଗାଁରେ ସବୁ ଖବର୍ କଣ?
ହୁଁ ସେମିତି ଭଲ ଆଉ।
ମାମୁଁଙ୍କର ଝିଅ ବୋଧେ ବାହା ହେଲା ସେ ଯୋଉଁ କୁମର ମାମୁଁଙ୍କ ଝିଅ। ତା ନାଁ କଣ ଚିନୁ ସେପଟେ ସେ ଯାଉନି
କଲେ ସେ
ହୁଁ
ଛଅ ସାତ ମାସ କି ଦି ତିନି ମାସ ହେଲା ତାଙ୍କର ମ୍ୟାରେଜ ଗଲା।
ନାଇଁ ଦି ତିନି ମାସ କୁଆଡେ ହବ ବର୍ଷେ ପରେ ହେଇଗଲାଣି।
ହେଇ ଥିବ ବୋଧେ ମୁଁ ଏତେ ଜାଣିନଥିଲି କିନ୍ତୁ ମୁଁ ଏବେ ଶୁଣିଲି ବାଗି ଆଉ
ହଁ ନାଇ ତାର ଗୋଟେ ପୁଅ ହେଇ ଗଲା।
ଆଛା।
ହୁଁ। ମୁଁ ଯାଇଛି ମାମୁଁ ଘର ଛୋଟ ଦିନେ କ୍ଲାସ ସାଇଡ ରେ ମୁଁ ଯେତବେଳେ ସେବେନ କ୍ଲାସ ପଢ଼ୁଥିଲି ସେଇଟା ମୁଁ ଲାଷ୍ଟ ତିନିଟା ପରେ ଆଉ କେବେ ମୁଁ ମାଟି ମାଡ଼ିନି।
ଓହୋ ଏବେ ତମ କୁ କେତେ ଏଜ କି?
ଏ ଏବେ ମୋର କେତେ ହେଲାଣି ବତିଶ ବର୍ଷ ବତିଶ ତେତିଶ ବର୍ଷ
ଆଛା। କେତେ ବର୍ଷ ରେ ମ୍ୟାରେଜ କଲ?
ପଢ଼ା ପୁଢ଼ି ସରିଲା ପରେ ତ କରିଛି ଆଉ ଛବିଶ ସାତ ବର୍ଷ ଆଠ ବର୍ଷ
ଓହୋ ଏବେ ଭୁବନ ଯୋଉଁ ଦଶହରା ଦେଖିଛନ୍ତି ନା ଆପଣ?
ନାଇଁ ଦଶହରା ଦେଖି ଯାଇନି ମୁଁ ଭୁବନ ଦଶହରା କେବେ ଦେଖିନି।
ଭୁବନରେ ଦଶହରା ବହୁତ ବଢିଆ ହୁଏ ବଳଦ ଯାତ୍ରା।
ଭଲ ହୁଏ ସେ ପାଖରେ ରହିି ଆମ ଗାଁ ସେଇ ହେଲେ ବି ମୁଁ ଟିକେ ଦେଖି ଯାଏନି। କେବେ ଦେଖିବାର ମଉକା ମିଳିନି।
ଟାଇମ ତ ଆଉ
ଆଁ
ଟାଇମ ହଉନଥିବ।
ହଁ ହଁ। ମୁଁ କେମୋ ଦେଇ ନାଇଁ କେବେ ଦେଖି ଯାଏନି ସିଏ ରାତିରେ କିଏ ଯାଉଛି ଆଉ ଦେଖିବା ପାଇଁ ବଳ ଯାଉଚି। ହଉ ହଉ ହୋଉ ରଖୁଛି ପରେ କଥା ହଁ
ହଁ